ହାଲୋ। ହଁ ମାଉସୀ ନମସ୍କାର କଣ କଚ
ହଁ ଏଇ କାମ କରୁଚି ଆଉ ରସୁଣ ବସୁଣ ଛଡଉଛି ଆଉ।
ରୋଷେଇ ରୋଷେଇ ଛିଡିନି।
ଆଜ୍ ସେ ବଉ ରୋଷେଇ କରୁ କତରେ ଟା ବାଟି ଦଉଚି ରସୁଣ ଫସୁଣ ଛଡେଇକି ଆଉ।
ଆଉ ଖାଇଲେ କଣ ସକାଳେ?
ସକାଳେ ସେ ପୁଅ କଣ ବଜାରରୁ କିଣିକି ଆଣିଥିଲା।
ହଁ
ଆଉ ସେୟାକୁ ଖାଇ ଦେଇଥିଲେ। ଇଟିଲି ଘୁଗୁନି ଫୁଗୁନି କଣ ଆଣିଥିଲେ ଖାଇ ଥିଲେ ଆଉ କିଛି ଖାଇନାହାନ୍ତି ରୋଷେଇ ହଉଛି ଖାଇବେ ଆଉ।
କଣ ଓସେଇ କରିବେ?
ରୋଷେଇ ଏଇ ଡାଲମା, ଭାତ। ଆଉ ଭେଣ୍ଡି ଫେଣ୍ଡି ଗୋଟା ଭଜା ହବ।
ହଁ
ଇଆ ହବ।
ହଁ ହଁ ଆଉ କଣ କୁହନ୍ତୁ?
କଣ କହିଲ ଝିଅ?
ଆଉ କଣ କୁହନ୍ତୁ?
କ କହିବି ଲୋ ମା ଦେହ ପା ତ ଭଲ ହଉନି। ଦେହ ପା
ହୁଁ।
କଣ କହିଲୁ ମା? ହଁ-ଅ-ଅ-ଅ ପୁଅ ବାହାଘର କରିଛି ବା ପୁଅ ଏଇ ବୋଉ ରୋଷେଇ କରୁଛି।
ବୋଉ ରୋଷେଇ କରୁଚନ୍ତି?
ହଁ ହଁ।
ହୁଁ। ଆଉ କଣ କୁହନ୍ତୁ?
କଣ କହିବି ମା ବୋଉ କଣ କରୁଛି?
ବୋଉ ଏଇ ରୋଷେଇ କରିଛି ଆଉ ଏ କାମ ଫାମ ସବୁ ସକାଳ କାମ ସାରି ରୋଷେଇ ଫୋଷେଇ କରୁଛନ୍ତି ଆ।
ଆଉ ବୋଉକୁ ସାହାଯ୍ୟ କରୁନା?
ହଁ-ଅ-ଅ ସକାଳ ସାହାଯ୍ୟ କରି ଆଇନି ଗ୍ୟାସ ଫ୍ୟାସ ଟିକେ ପୋଛା ପୋଛି ହେଲା। ହାଣ୍ଡିଶାଳ ଫା ସଫାସଫି କରିକି ଏଇ ଆସ୍ ସାହାଯ୍ୟ କରି ଏଇନା ଆଇନିଆ
ହଉ ଅ-ଅ ବୋଉ ଟିକେ ସାହାଯ୍ୟ କରୁଥିବ ବୋଉ ବୁଢୀ ହେଲାଣି। ଆଉ-ଉ-ଉ ଏ-ଏ-ଏ ବଳବୟସ ଗଲେ ମଣିଷ ଯାହା ହୁଏ। ଆଉ ବୋଉ ଟିକେ ସାହାଯ୍ୟ କରୁଥିବ ଆଉ।
ହଁ ହଁ।
ଆଉ-ଉ-ଉ ବୋଉ-ଉ-ଉ-ଉ ଭାଇ ବାଆଗର ହେଲାଣି?
ନା ଭାଇ ବାହାଘର ହେଇନି ଘର କାମ ଟିକେ ଛ ଚାଲିଛି। କାମ ସରିଲେ-ଏ-ଏ-ଏ ବାହାଘର ହବ। ଏ ଛାତ ପେଟଥିଲା ଟି କାଲି ଆମର। ବର୍ଷା ବର୍ଷା ଯୋଗୁ ଛାତ ଟିକେ ପଡିି ପାଇଲାନି। କାଲି ପ-ଅ ଅଛି ସୋମବାର ଫେରେ ପଡିବ ବୋଲି କଣ ହଉଛି ବର୍ଷା ପାଗ ତ ଏମିତି କରୁଛି। କଣ ହଉଛି ଦେଖା ହବ।
ହଉ ହଉ। ଆଉ-ଉ-ଉ-ଉ-ଉ କଣ-ଅ ତମ-ଅ-ଅ ଆଉ କିଏ ଅଛନ୍ତି ସବୁ ଘରେ?
ଘରେ-ଏ-ଏ ଏ ବାପା, ବୋଉ, ଭାଇ, ଭଉଣୀ ଆଉ ଦାଦା, ଖୁଡି ଏ ପରିବାର ସବୁ ଅଛନ୍ତି ଆ।
ଆଚ୍ଛା। ବୋଉ ରୋଷେଇ କରୁଛି ନା?
ହଁ।
ହଉ।
ଆଉ କଣ କୁହନ୍ତୁ ମାଉସୀ?
ନାଲୋ ଝିଅ ମତେ ଗପିବାକୁ ଟାଇମ କାହିଁ। ମୁଁ ତ ଏଠି କାମ କରୁ କରୁ ଦିନ ଯାଉନି ସେ ନାତି ନା ନା ତି ଟା ହେଇ ଶୋଇଛି ଉଠିଲେ ପୁଣି କେଁ କେଁ ହବ।
ହଁ।
ଆଉ ଟିକେ କଣ କରୁଛି ରସୁଣ ଫସୁଣ ଛଡେଇ ଛାଡେଇ ଦେଇକି ଆଉ। କମ କରୁଛି ଆଉ।
ଏ ତମ ଝିଅ କଣ କରୁଛନ୍ତି?
ଝିଅ ଶୋଇଛି।
ହ ଆଉ କଣ ଆଉ ପରିବା ପରିବା କଣ ସବୁ ବାଡିରୁ ଆଜି ତୋଳିକି ଆଣିଲେ?
ହଁ ଗଛରେ ଦି ଟା ଛୁଇଁ ହେଇଥିଲା ସେ ଇୟଆକୁ ତୋଳିକି ଆଣିନି।
ହଁ।
ଆଣିକି ହେଇ ସକାଳେ ଦିଟା ଭାଜିଜିଥିଲି ଆଉ ଦିଇଟା ଥିଲା। ଅହିକା ଡାଲମା କରୁଛି।
ଓହୋ।
ଭେଣ୍ଡି ଦିଟା ହେଇଥିଲା ଗଛରେ ତାକୁ ଆଣିଥିନି। ସେଇ ଭେଣ୍ଡି ଦିଟା ଗୋଟା ଭାଜିମି।
ଆଉ ଛୁଇଁ ଡାଲମା କରିମି ଆଉ ଚାଟିଣି କରିମି।
ନା ହଉ ସବୁ ପରିବା ଫିରିବା ଲଗେଇକି ଘର ତ ଘରେ ଆଡଜଷ୍ଟ କରିଦଉଛନ୍ତି।
ହଁ ହଁ।
କେତେବେଳେ ବଜାରକୁ ଗଲେ ଆଣିଲେ ଆଣିଲେ ନ ଆଣିଲେ ଯେତେବେଳେ କେହି ଯାଇପାହିଲେ ନାହିଁ। କାମ ଭୁମିରେ ବ୍ୟସ୍ତ ଅଛନ୍ତି।
ଆଉ ବାରିରୁ ଆଣିକି କରିଦଉଛି ଆଉ।
ହଜ
ଗଛରେ ସୁଜନା ଛୁଇଁ ଅଛି ଆମ୍ବ ବି ଆମ ଗଛରେ ହେଇଛି ପାଛିଛି। ତାକୁ ବି ନଗାଇ ଖାଇ ଦେଉଛନ୍ତି ଆଉ।
ଆଉ ପରିବା କୋଉଠୁ ଯାଇଁ ପେଟରୁ ଦାଣ୍ଡ କୋଧିକି?
ଆମର ମାର୍କେଟରୁୁ ଯାଆନ୍ତି ଦାଣ୍ଡୁକୁ ବି ଆସେ।
ଆପଣ ମା ସେଡେ ଯାଆନ୍ତି କିଏ ଘରେ?
ସେ ପୁଅ ଯାଏ ତା ବାପା ଯାଆନ୍ତି। ସବୁ ଜାଣିନ୍ତି ଆଉ। ଆଉ କେହି ନ ଯାଇ ପାରିଲ ଦାଣ୍ଡକୁ ଆ ଆସିଲେ ରଖିଦିଏ ଯଦି ଦାଣ୍ଡୁକୁ ନ ଆସିଲା ବାରି ଘରେ ଯାହା ଥାଏ ମୁଁ ଆଣିକି କରିଦିଏ ଆଉ।
ଆଉ ସବୁ ଆଡଜଷ୍ଟ କରିଦଉଛନ୍ତି।
ହଁ। ଆଡ଼ଜଷ୍ଟ କରିବାଟା ହେଲା ଆମ କର୍ତ୍ତବ୍ୟ ଆମେ ଯେତେରେ ଆଡ଼ଜଷ୍ଟ ନ କରିପାରିବା। ଆଉ କିଏ କରିବ?
ହଁ ଠିକ କଥା। ହଁ ହ ହ।
କମିଲୁ ମାଅ ପା ତ ଭଲ ହଉନି ବଳ ବସ ସ ଗଲାଣି କଙ୍କାଳ ପିଠି ବିନ୍ଧୁଛି। ଆଉ ପରିବାର କରିକି ତ କାମ ନ କଲେ ନହବ।
ହଁ। ବୋଉ ତ ସବୁ କାମ କରିଦଉଛନ୍ତି ଆଉ ଆପଣ ଯେତିକି ପାରିବେ କରନ୍ତୁ ଆଉ ନ କଲେ ନାଇଁ ଆ।
ବୋଉ ତ କରିଦଉଛି ଆଉ ସବୁ ମୋର ସବୁ ବୋଉ କରିଦଉଛି ଆଉ ଟିକେ ସାହାଯ୍ୟ କରିମି ନେଇଁ ନା ବୋଉ କିଏ ଆଉ ଝିଅ କିଏ?
ହଁ ହଁ ସେଇଟା ଠିକ।
ହଁ ଆଉ ବୋଉ କତିରେ ଜେଜି ସ୍ ସାହାଯ୍ୟ ନ କରିମି ବୋଉ ମୋତେ କାଲି ସକାଳେ ଅନାଇବ ନା? ସିଏ ବା ମତେ ସେଇଭଳିଆ କରିବ ମୁଁ ତାକୁ ଯାହା କରିବି ସିଏ ମତେ ସେଇଆ କରିବ। ମୁଁ ଯଦି ତାକୁ ଝିଅ ଭଳିଆ ଦେଖ କିମି ସିଏ ମତେ ମା ଭଳିଆ ଦେଖିବ। ଆ ମୁଁ ଯଦି ତାକୁ ଉଁ ଝଗଡ଼ା ଝାଣ୍ଟି କରିମି ତା ସାଙ୍ଗରେ। ଆଉ ତାକୁ ଦେଖିପାରିବି ନାଇଁ।
ଆଉ ରଜ ରେ ସବୁ କୁଆଡ଼େ ଗଲ ବୁଲିବାକୁ ମାଉସୀ?
କଣ କହିଲୁ ମା?
ରଜରେ ବୁଲି ବାକୁ ସବୁ କୁଆଡ଼େ ଗଲେ?
ବଜାର ରଜରେ ହଁ ରଜ ଜରେ ଯାଇଥିନୁ ସେ ଆଖଣ୍ଡଳମଣିି କତିକି ଯାଇଥିନୁ।
ହଁ।
ଆଉ ପୁରୀ କି ଯାଇଥିନୁ।
ହଁ।
ଆଉ ଏମିତି ସବୁ ଯାଇଥିନୁ ସବୁଆଡ଼େ ଆଉ ସମଲପୁର ଯାଇଥିନୁ ବୁଲିବାକୁ।
ଅଁ
ବୁଲିକି ଆ ଆଇନୁ।
ସମ୍ବଲପୁରରେ କୋଉ ଠାକୁର ସବୁ ଦେଖିଲ?
ଠାକୁର ଦେଖିନୁ ସମଲେଇ। ଆଉ ଘଣ୍ଟେଶ୍ଵରୀ। ଏମିତି ସବୁ ବୁଲିକି ଆଇନୁ ଆଉ। ଡ୍ୟାମ୍ ଦେଖିଲୁ ସେ ଯୋଉ ହୀରାକୁଦୁ ଡ୍ୟାମ। ସେଇଆକୁ ତାକୁବି ଦେଖିଲୁ।
ହଁ
ବୁଲିକି ଆଇଲୁ ଆଉ।
ଯାହା ହଉ ଯାଇକି ସମ୍ବଲପୁରୁ ମାଉସି ବୁଲିଆସିଛନ୍ତି।
ହୁଁ।
ଆଉ ପାଗ କେମିତିକା?
ପାଗ ଟିକେ ସଖାଳୁ ବର୍ଷା ପାଗ ଥିଲା।
ହୁଁ।
ଏଇ କ୍ଷଣିକା ଟିକେ ଖରାପାଗ ହେଇଥିଲା ଫେର ଟିକେ କଣ କାଉଁଳି ଲାଣି ଏଇ କ୍ଷଣିକା। ତାର ହାତ ଗୋଡ଼ ଅଛି କେତେବେଳେ ଫେରେ ବର୍ଷା ହବ କେତେବେଳେ
ଖରା ହବ ଆଉ।
କେତେବେଳେ କାଇ କାଉଁଳି ଦଉଛି କେତେବେଳେ ବର୍ଷା ହଉଛି। ଏମିତି ଚାଲିଛି ଆଉ,।
ଆଉ ଗାଈ ଗୋରୁ ରଖନ୍ତି ଆପଣ।
ହଁ ଗାଈ ଟେଇ ଅଛି ଲୋ ମା। ସେ ଗାଈ ଟା ଅଛି। କ୍ଷୀର ଦଉଛି ସେ ଦେଶୀ ଗାଈଟେ ଅଛି। କ୍ଷୀର ଦଉଛି। ସେଇ କ୍ଷୀର ଟିକେ ଖାଇବାକୁ ଟିକେ ଗାଈ ଟା ରଖିବା କଥା।
ହୁଁ।
ସେ ଭାରି ହଇରାଣ କରୁଛି।
ହଁ।
ସେ ଗାଈ ଟା ହଇରାଣ କରୁଛି। ହଇରାଣ କଲେ କଣ ହବ? କ୍ଷୀରତ ଟିକେ ଦଉଛି। ଛୁଆ ପିଲା ଖାଉଛନ୍ତି। ଆଉ ଯଦି ବିକିଦେମି ଭାବୁଛି।
ଏଇ ବର୍ଷା ଦିନେ ଟିକେ ହଇରାଣ ଆଉ ଗାଈ ଗୋରୁ ପାଇଁ ଆଉ।
ହୁଁ।
ସେଥିପାଇଁ ଗାଈ ଟିକେ ରଖିବା କଥା, ହଇରାଣ ହଉ ଯାହା କରୁ ଟିକେ ରଖିବା କଥା ଆଉ।
ହୋଉ। ହଁ ମୁଁ ଆଉ ଘରେ କେଇ ଖାଇନାହାନ୍ତି। ଖରାବେଳେ ଖାଇବା ହେଇନି? ହାଲୋ।